ହ୍ୟାଲୋ। ଏଇଠି ବୁଲୁଛି। ଆପଣ?
ମୁଁ ଏଇଠେ ବସିକିନି ମୋବାଇଲରେ ହେ ଗୁଟେ ଏଡିଟିଂ କରୁଥିଲି।
ଉ ହୁଁ, କଣ ଫଟ?
ହୁଁ, ନାହିଁ ଏଇ ମୋର ହାପ୍ ଫଟୋ ଟାକୁ ଫୁଲ୍ ଫଟୋ କରୁଥିଲି ଆଉ।
ଆଁ ହ, ଆଉ ସନ୍ଧ୍ୟାବେଳେ କଣ ଖାଇଥିଲେ?
ବିସ୍କୁଟ କୁରୁକୁରି
ଆଁ ହ ବିସ୍କୁଟ କୁରକୁରି?
ହୁଁ।
ଓହୋ। ଆଉ ରାତିରେ କଣ ରୋଷେଇ?
ଉୁଁ ସାଙ୍ଗ ରୋଷେଇ କରୁଛନ୍ତି।
ହଁ ରୁଟି?
ହଁ, ଯାଇନି ଏପର୍ଯ୍ୟନ୍ତ ଦେଖିନି ସେ ତ ରୋଷେଇ କରୁଛନ୍ତି ଉଠିକି।
ହଁ, ସବୁବେଳେ କଣ ରୁଟି ଖାଅ?
ପୁଜା କରିସାଇଲେଣି। ଆଜି ଭାତ ଖାଇବ ବୋଧେ।
ଉଁ ହୁଁ। କିଏ କିଏ ଅଛ?
ହ ସାଙ୍ଗ ଏଇନେ ଚାରି ଜଣ ଅଛୁ।
ଆଁ ହଁ।
ଆଉ ତମେ କଣ କରୁଛ?
ମୁଁ ଏଇଠି ବାହାରେ ବୁଲୁଥିଲି ମୋବାଇଲରେ ଚାର୍ଜ ସରି ଆସିଲାଣି ଏନା ଚାର୍ଜ ବସେଇଦେବି।
ହଁ।
ହୁଁ।
କେତେବେଳେ ଆସିଲ ସିଆଡୁ?
କଣ କହିଲ?
ସିଆଳୁ କେତେବେଳେ ଆସିଲ ଟିସନ ରୁ?
ସେ ତି ଆସିଲେ ସେଇ ସାଢେ ଛଅଟା ହେଇଗଲା ଘରେ ପହଞ୍ଚୁ ପହଞ୍ଚୁ। ହଁ ଆସିକି ପ୍ରେୟାର କଲି କରିକି ଟିକେ ଗଲି ବାହାରକୁ ବୁଲିଲି।
ହଁ।
ହୁଁ ଏଣେ ତ ବର୍ଷା ଛାଡିଛି। ପୁଣି ଉଠେଇଲାଣି ବର୍ଷା। ତମ ଆଡେ ହଉଚି?
ହୁଁ। ଟିକେ ଟିକେ ଏତେ ବି ନାହିଁ
ଓ ହୋ
ଆଉ କଣ କୁହ?
ଆଉ ତମେ ଆସିଲା ବେଳକୁ, ଭଲ ଅଛ? ଆ କଣ ମାନେ ବାଟରେ ପଡୁଛି କହିଲ?
ଆଇଲା ବେଳକୁ ସେଇଟା ଜଙ୍ଗଲ ଏରିଆ ଟା ଆଜି ଭାଲୁ ବାହାରିଛନ୍ତି ଖାଲି
ଓହୋ
ଆଉ କିଛି ଇଏ ନାହିଁ
କଣ କହିଲ?
କହିଲ କିଛି ମାନେ ଏମିତି ଦୋକାନ ଫୋକାନ
ଜଙ୍ଗଲର ଭିତର ଘର ଖାଲି କାଜୁ ଗଛ ସେଇଠି ହୁଁ ସେ ପାଖରେ ଆମର ପାହାଡ ଟେ ଜଙ୍ଗଲ ପାହାଡ ସେଇଠୁ ଭର୍ତ୍ତି ପାହାଡ ସେଇ ଗୋଟେ ଭାଲୁ ଫାଲୁ ରାସନ ସବୁ ରାସ୍ତା ପାରି ହେଇକି ଆମର ଏଇ ଯୋଉ ବାଟ ତାରିଣୀ ଅଛି ସେଇ ବାଟତାରିଣୀ ପଟେ ଭାଲୁ ଭାଲୁ ଆସନ୍ତି ଭାରି ଥରେ ଆମ ଘରେ ପଶିଯାଇ ଆମ ଘରେ ନା ଆମ ଗେଟ ଏବେ ହ
ହଁ ଅଁ
ହାତୀ ବି ଥରେ ଆସିଥିଲା। ଭାଲୁ, ହୁଁ, ଆମ ଗେଟ୍ ବାଟେ ଯାଏ ଯାଉଥିଲା ଗେ ବ
ଏ ଭଗବାନ ତମର ବୋଧେ ଧାନ ଥିଲା।
ସାଇ ଭିତର ଆଡେ ରଖିଛନ୍ତି। ସେ ସେଇପଟେ ଆସିଥିଲା ନଦୀପାର ହେଇକି ଯେ- ସେ
ପୁଣି ପଣି ଆସିଲ ଗୋଟେ ଗଲା
ହୁଁ ତା ସେ ଚାଲିଥିଲା ବେଳେ ତାଙ୍କ ମାନେ ତା ପା ମାନେ ସେ ଇଏର ପାଦ ନା ଚିହ୍ନ।
ଓ କୋଉଠି ଅଛ? ନେଟୱାର୍କ ପ୍ରୋବ୍ଲେମ୍
ହଁ ଭିତରେ ଅଛି। ଘର ଭିତରେ ଏଇନା ଶୁଭିଲା?
ହଁ ଅଁ
ହଁ ସେ ସବୁ ଯ ଜଙ୍ଗଲ ଏରିଆ ଟା ଯେ ଭାଲୁ ବିଲୁଆ
ହଁ
ହଁ ଅଁ ଆଉ କଣ କୁହ? ହାଲୋ।
ହଁ।
କୁହ? ଆଉ କଣ କୁହ?
ମୁଁ କହିଲି ତମକୁ କଣ କଣ ଆସିଚି ରୁଷେଇରେ?
ମତେ ସବୁ ଆଇଚି।
ସବୁ ଆସିଛି।
ହଁ ଖାଲି ଆଇଁଷକୁ ଛାଡିକି।
ଅହଁ।
ଆମର ଆଇଁଷ
ଅହଁ।
ଅଁ ଅଁ ଫେରେଇବା କୁ ନେଲୁ। ହାଲୋ।
ହଁ।
ଶୁବିଲା।
ନାଇଁ।
ହଁ ମୁଁ କହିଲି ଆଉ ଆପଣ ଭାଲୁ ଦେଖିଛନ୍ତି? ରିୟଲରେ?
ମୁଁ କେଉଁଠି ଦେଖିଛି କହିବି?
କେନ୍ତୀ।
ମୁଁ ଦେଖିଥିଲି ଡିଅର୍ ପାର୍କେରେ।
ଅହଁ। ହାତୀ।
ହାତୀ ତ ହାତୀ ଉପରେ ବସିଚି।
କୋଉଠି?
କୋଉଠି?
ଏଁ ଯୋଉ ଇଏରେ କୋଉଠେ କହିଲ ଆ ଆମ ଗାଁକୁ ଯୋଉ ପୋଶା ହାତୀ ଆଣନ୍ତିନି?
ହଁ ହଁ।
ସେଇ ପୋଷା ହାତୀ ଯେ
ଉଁହୁଁ ଏଇ ବର୍ଷା ଯୋଗୁ ନେଟୱାର୍କ ପ୍ରୋବ୍ଲେମ୍ ହୋଉଛି। ଫୁଣି ଆଇଲାଣି ବର୍ଷା ଘଡ଼ଘଡ଼ି ମାରୁଚି ଟିକେ ଟିକେ।
ହଁ।
ହୁଁ।
ଆଉ ଭାବିଥିଲି କଁ ଗୋଟେ କ କିଛି ଖାଇନି ଯେ ଭାବୁଥିଲି ଯୋଉ କରି ବୋଲି ଭାବୁଥିଲି ଯେ ଆଉ କରିପାଇଲିନି।
ମାମା କରିଦେବେ।
ନା ସେ କରିବନି ଆମୁକୁ ଭା ମତେ ଯାହା ଇଚ୍ଛା ହୁଏ। ଖାଇବାକୁ ମୁଁ ନିଜେ ବନେଇଦିଏ। ଆଉ ତାକୁ କହୁଥିବ ସେ ଫୁଣି ହୋଉଚି ଗେଁ ଗେଁ ହୋଉଥୁବ ହେଟୁ ଉଁ କରୁନଥିବ।
ହଁଅଁ।
କିଛି ଆସିନି। ଖାଲି ଭାତ ଡାଲି ଭଜା ଆଉ କିଛି କରିବନି ସିଏ।
ତମେ ଜାଣି ସବୁ ଜାଣିଚ ନା।
ମୁଁ ଦେଇଠି ଶିଖିଦିଏ ସିଏ ତାର ମୋବାଇଲ ଦେଖିକି ତାର। କରେ ସବୁ ତାଠୁ ମୁ ଶିଖି ଦେଇଛି।
ଓ ହୋ।
ସେ ତାକୁ ତ ଆଉ ଟାଇମ୍ ହଉନି ସେ ବି ଆଉ କରିପାରୁନି ଆସୁଛି। ହଉଛି ଆଠଟା ସାଢ଼େ ଆଠଟା ବେଳକୁ ଏଇନେ ଆସିବ ଟିଉସନ ସାରିକି।
ହେବିକି ଫମ କରି ଯାଉଛନ୍ତି।
ହଁ ସେ ସିଆଡ଼େ ଦୋକାନରୁୁ ଯାଉଛି ଟିଉସନ କରି।
ହଁ।
ସେମିତି ଯୋଉ ଯେମିତି ପାର୍ଲରରେ ଯେମିତି ବାଘର ଫାର ଯୋଉ ଲଗେଇଥାଆନ୍ତି ନି। ଥାଆନ୍ତି ନି ସେ ଯାଉଛି ସେମିତି ଲଗେଇବାକୁ।
ଓ ହ।
ହୁଁ ହୁଁ ଆ କଣ କୁହ?
ଆଉ କଣ କହିବି ସେଇ ବସିକି ଦେଖୁଛି ଆଉ। ହୁଁ ହୁଁ ହୁଁ।
ଆଉ କେତେବେଳେ ଉଠୁଛ ତମେ ସକାଳେ।
କଣ କହିଲେ?
ମୁଁ କହିଲି ସକାଳେ କେତେବେଳେ ଉଠୁଛ?
ଛଅଟା ପାଖାପାଖି କେତେବେଳେ ଛଅଟା ପରେ ହେଇଯାଉଛି ସାତଟା ହେଇଯାଉଛି ତମେ। ମାନେ ମତେ ଉଠେଇବା ପାଇଁ ମଣିଷ ଅଛନ୍ତି। ଉଠେଇ ଖାଇଲା ଉଠେଇଲା ପରେ ଆଉ ନାହିଁ ରକ୍ଷା ନାହିଁ ଆଉ ଯାହା କହିଲେ ତା ଉପରେ ଅସରାଇକି।
ଉଁ ହୁଁ ଆଉ ଶୋଉଛ କେତେବେଳେ।
ଶୋଉଛି ସେ ସାଢ଼େ ଏଗର୍ ଟା ନହେଲେ ଏଗାର୍ ଟା।
ହୁଁ ହୁଁ ନିଦ ଭାଙ୍ଗୁନଥିବ ସକାଳୁ ପାଗ ଯୋଗୁ ଇଚ୍ଛା ଆହୁରି। ଆହୁରି କେମିତି ଶୋଇବାକୁ।
ମୋର ନାହିଁ
ହୁଁ। ଆମକୁ ନିଦ ହେଇଯାଉଛି ଆମେ ଯେଉଁ ଆମେ ଯେଉଁ ଦୀକ୍ଷା ନେଇଛୁ ଆମର ପ୍ରେୟାର ଟାଇମି।
ହଁ ହଁ।
ଉଁ ଠି ଚାରିଟା ସାଢ଼େ ଚାରିଟା ହବ ବାପା କବାଟୋରେ ଖୋଲ ଖୋଲ ଖୋଲ ଖୋଲ। ଉଠା ସବୁ ହଁ ଦେଇ ଖାଲି। ଯିଏ କହ ମୁଁ ଏଇନା ଉଠି ପାରିବିନି ମତେ ଭଲ ଲାଗନି ଖାଲି ସବୁବେଳେ ଗୋଟେ ବାହାନା କରିବା। ହଉ ମୋ ମୁଣ୍ଡ ବୁଛି ମୁଁ ଉଠି ପାରିବିନି।
ହଁୁ।
ତାର ବାପା ଚିଡିବେ ତାର କେତେ କଷ୍ଟରେ ଉଠିବ।
କାଲି ତମର ଅଛି ନା ସେଆଡ଼େ ଯିବ।
କାଲି ଇଆଡେ ଅଛି। ପଚିଶ ଟା ଏଠି ବି ଭୋଜି ହବ ସେଠି ବି ହବ।
ହଁ। ଆଉ।
ହଁ।
କାଲି ତମେ ିଆଡେ ଯ ବା ମୁଁ କାଲି ସିଆଡେ ଯି ସମସ୍ତେ କାଲି।
କଣ କହିଲ ଦିଦି?
କଲି ତମେ କାଲି ସିଆଡେ ଯିବି ଆ ମୁଁ ଇଆଡେ ଯିବି। ଅଲଗା ଅଲଗା ହେଇଯିବା କାଲି ଆଉ
କିଏ ଲଗା ହବ।
ମେ ଗଲେରେ କଥା ହବା କିନ୍ତୁ କାଲି ତମେ ଗୋଟେ ତମ କାମରେ ଯିବ ମୁଁ କାଲି ଯିବି କହୁଥିଲି।
ହ ଘରୁକୁ ଅଇଲେ ଫାଙ୍କା ଫ୍ରି ହବନି କି?
ହଁ ଯଦି ପିଲାପିଲି ଥିବେ ଆଉ ଦେଖିବା ମୁଁ ଟ୍ରାଏ କରିବି ଆଉ।
ହଉ ହଉ ମତେ ମେସେଜ କରିବ ମୁଁ କଲ୍ କରିବି।
ହୋଉ।
ହଉ। ହଉ ଯଦି ହୋଉ।
ରହୁଚି।
ହଉ ମୁଁ କାଟିଲି ଆଁ ହଉ।